ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା।
କଣ କରୁଚନ୍ତି ଆପଣ?
ଉଁ ଜଳଖିଆ ଖାଇକି ବସିିଥିଲି ଆଜ୍ଞା।
ଆଚ୍ଛା ଆଛା ରୋଷେଇ ବାସ କଣ ସଇଲାଣି? କଣ କଣ କରିବେ ଆଜି?
ଆଜି ଭାତ ଟିକିଏ କରିବି ଡାଲି ଆଉ ଟିକିଏ ସୋୟାବିନ୍ ବଢା ବଡି। କଷା ଟିକିଏ କରିବି। ଶନିବାରଟା ଆଜି ଆଇଁଷ ତ ହବନି କିଛି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ହବି କଣ କରୁଛନ୍ତି?
ସେ ଡିଉଟିିକି ଯାଇଛନ୍ତି ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଇଏ ଯୋଉ ପିଲା ଛୁଆ ସ୍କୁଲ ମାନେ ଗଲେଣି ଭାରି?
ଏ ଏବେ ଆସିବି ଆଜ୍ଞା। ଛୁଆ ସବୁ ଏବେ ସ୍କୁଲରୁ ଆସିବେ। ଆଜ୍ଞା ଶନିବାର ନା ଆଜି।
ଆଜ୍ଞା ଆଜ୍ଞା କୋଉ କୋଉଥିରେ ପଢୁଚନ୍ତି କି ସେ?
ଆଜ୍ଞା ଝିଅ ଝିଅ ପଢୁଚି ଦଶମରେ
ଆଜ୍ଞା।
ଆଉ ପୁଅ ସପ୍ତମରେ ପଢୁଛି। ଆଉ ସାନ ପୁଅ ଟା ଏବେ ୱାନ କ୍ଲାସ ହେଲା ତାର।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଆପଣଙ୍କର ଇଏ ମାନେ ଗୃହିଣୀ ନା କଣ ଆପଣ ସବ୍
ଆଜ୍ଞା ଆଜ୍ଞା ଆଜ୍ଞା ଗୃହିଣୀ।
ଅହ। ଆଉ ଉଁ ଆପଣଙ୍କ ଦେହ ପା ଭଲ? ସବୁ ବାବା ଆଙ୍କର ସବୁ ଘରେ ଆଚଛା ମୁଁ ଆଜ୍ଞା ମେସିନ୍ ଚଲାଏ ଏ ମାଇନ୍ସିରେ।
ଆଜ୍ଞା ଆଜ୍ଞା।
ଏଇ ନା ତ ନିଉ ମ୍ଯାରେଡେ ଏବେ ଏଇ ଛଅ ମାସେ ହେଉଚି। ଏଇ ନ୍ୟୁ ମ୍ଯାରେଡେ ମାନେ ଏଇ ଛଅ ମାସ ହେଲା ହେଇଚି ଝିଅ ବାହାଘର।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ
ଠିକ୍ ଅଛି।
ଡ୍ୟୁଟି ବି ଆମ ଠିକ୍ସେ ହୋଉନି। ଏଇ ସଂସାର ପରିବାର ଚଳେଇବାଟା ଭାରି କଷ୍ଟ ହେଇଯାଉଚି ଆମକୁ।
ଆଜ୍ଞା।
ଆଉ ବର୍ଷା ଆପଣଙ୍କର ସେ ସବୁ ପଟେ କେମିତି ହୋଉଚି?
ଆଜ୍ଞା ବର୍ଷା ହୋଉଚି।
ହଁ ଚା ଚାଷବାସ କରିବା ପାଇଁ ଉପଯୁକ୍ତ ଇଏ ହେଇଗଲାଣି ଜମି
ଜମିବାଡି କଥା ମୁଁ ଜାଣିନି। କିନ୍ତୁ ମୁଁ ନୁ ଏଇ ବର୍ଷା ଇଏ ହେଲାଣି ଏବେ ସବୁ ଗଛ ଲଗେଇବି ଆଉ। ଫସଲ ଗଛ ସବୁ ଲଗେଇବି ଆଉ ଏଇ ନାଇଁ ନାଇଁ ନାଇଁ ମ ଏ ଘରେ ମ ମତେ ଭଲ ଲାଗେ ଲଗେଇବାକୁ ବାଡିରେ ଆଉ ମୁଁ ସବୁ ଲଗେଇଚି। ମୁଁ ନାଇଁ ମୁଁ ଲଗେଇଚି ଲଙ୍କା ଗଛ ଲଗେଇଚି ବାଇଗଣ ଗଛ ଲଗେଇଚି ଭଣ୍ଡା ଗଛ ଲଗେଇଚି ସଜନା ଗଛ ଲଗେଇଚି। ପୋଇ ଗଛ ଲଗେଇଚି ତାପରେ କନ୍ଦମୂଳ ଗଛ ଲଗେଇଚି।
ଆଜ୍ଞା।
ସବୁ ଲଗେଇଛି ଆଉ ବାଡିରେ ଆଉ ସବୁୁ ଟିକେ ଟିକେ ଟିକେ ଟିକେ ଖାଇବାକୁଲେ ପୋଟଳ ପୋଟଳ ଲଗେଇଥିଲି। ପୋଟଳ ଫଳୁଛି, ବାଇଗଣ ଫଳୁଛି।
ଆଜ୍ଞା ବିନା ସାର ରେ ଲଗେଇଛନ୍ତି ସବୁ ନାଇଁ ବିନା ସାର
ସରଜି ଆଜ୍ଞା।
ସେଇଟା ଖାଇବା ଆଜ୍ଞା ଯୋଉ ଟେଷ୍ଟ ଆଉ ଏଇ ବଜାର କିଣିବା ଟା ବହୁତ ଫରକ୍।
ଆଜ୍ଞା ଆଜ୍ଞା।
ବଜାର ତ ଆଉ ସବୁ ବିଷ ଜିନିଷ କିଣିକି ଖାଉଛେ।
ଆଜ୍ଞା।
ହଁ
ମୁଁ ସବୁ ଲଗେଇ ଦେଇଛି ସବୁ ତୁ ଟିକେ ଟିକେ ବାଡିରେ ଲଗେଇ ଦେଇଛି। ଉଁ ରୋଷେଇ ବାସ କରିବା ଛୁଆଙ୍କୁ ଟିକେ ଦେଖିବା ଫ୍ରି ପାଇଲେ ଦେ ଆ ତା ସାଙ୍ଗେ କାହିଁ ଗପିବା ନିଜ କର୍ମରେ ଟିକେ ଦବା। ହ୍ୟାଲୋ। ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମୋ ଭଏସ ଶୁଭୁଛି କ୍ଲିୟର?
ହଁ ଶୁଭୁଛି ଆପଣଙ୍କର ଠିକ୍।
ଆଜ୍ଞ। ହଁ ମୁଁ କହିଲି କାହିଁକି ବସିବି ଏଠିକି ସେଠି କାଇଁ ବସିବି ମୁଁ ଯାଏ ହେରି ମୋର ଅ ସମୟ ମିଳିଲେ ମୁଁ ଟିକେ ବାଡିରେ ଟିକେ ଘାସ ସଫା କରିଦିଏ ଟିକେ।
ହଁ ଆପଣଙ୍କର ବି ଏକ୍ସରସାଇଜ ବି ହେଇଯିବ କାମଟା। କରିବା ନିହାତି ଦରକାର ନା। ଏକ୍ସରସାଇଜ୍ ହେଇଯିବ ଦେହ ବି ଟିକେଏ ଫ୍ରି ଲାଗିବ ଆପଣଙ୍କର। ଚାଲିବାକୁ ଯାଉଛନ୍ତି ଆପଣ ସକାଳୁ?
ନାଇଁ ନାଇଁ ମୋ ଛୁଆ ପିଲାଙ୍କ କାମରେ ମୁଁ ବାହାରି କୁଆ ଯାଇପାରୁନି।
ଆଚ୍ଛା ଆଚ୍ଛା ଏଇତେଜେସ ପୁରା ଆପଣ ଯେତେଳେ ଟିକେ ବୁଲିଥେ ବୁଲୁଥିବେ ଆଉ।
ହଁ ଏଇ ଛାତ ଉପରେ ଇଚ୍ଛା ହେଲେ ଗାଡି ନେଇକି ଟିକେ ଯାଏହେରି ବୁଲିବାକୁ।
ଆଜ୍ଞା ସ୍କୁ ସ୍କୁଟି ଶିଖିଛନ୍ତି ଓହୋ।
କ୍ଷୀର ସବୁବେଳେ ଆସେ ବାପ ଘର ଆଡୁ ନା ମୁଁ ନେଇ ଆସେ ଯାଇଛି।
ଆଜ୍ଞା ଆଜ୍ଞା। ଆଉ କଣ ଖାଇଛନ୍ତି ଆପଣ ସକାଳେ?
ଉଁ ସକାଳେ ମୁଁ ଖାଇଛି କ୍ଷୀର, ମୁଢି, ବିସ୍କୁଟ। ଆଉ ସେଉ ଗାଣ୍ଠିଆ ସବୁ ପକେଇକି ଚା ଭଳିଆ କରି ଖାଇ ଦେଇଛି ଆଉ।
ଖାଇଲେ ଆପଣ ଗ୍ୟାସ୍ କରେନି ପେଟ?
ନା ନା ମୋ ଦେହ କ୍ଷୀରରେ ଗଢା। ମାଛ, ମାଂସ ପଛେ ନ ଖାଇବୁ କିନ୍ତୁ କ୍ଷୀର।
ଆଜ୍ଞା ଆଜ୍ଞା ଜୟଗୁରୁ କଣ ଆପଣ ଗୋଧେ।
ନାଇଁ ନାଇଁ ନାଇଁ।
ଆଚ୍ଛା କିଛି ଦୀକ୍ଷା ନ ନେଇ ନାହାଁନ୍ତି ନାଇଁ?
ନାଇଁ।
ହ ହ ଆଉ ପୁଅ କେମତି ପାଠ ପଢୁଛନ୍ତି କେମତି ଏବେ?
ପୁଅ ଟିକେ ପାଠ ଲୋ ଅଛି ଆଉ।
ଝିଅ ଟିକେ ଭଲ ପାଠ ପଢ଼ଥିବେ।
ହଁ ଝିଅ ଭଲ।
ଅନ୍ୟ ଟାଇମରେ ଆପଣ ପଢାନ୍ତି।
ଆଜ୍ଞା।
ବୋଲି ଅନ୍ୟ ଟାଇମରେ ପଢାନ୍ତି କି? ମାନେ ପିଲା ଛୁଆଙ୍କୁ ମାନେ ସନ୍ଧ୍ୟାବେଳେ ଗାଡି ଫାଡି କରନ୍ତି। ହୁଁ ସେଇଟା ତାର ନହବ ଯ ଯଦି ଆପଣ ପାଠ ପଢୁଛନ୍ତି ବୋଲି ପଢେଇ ପାରିଲେ ଯିଏ ଯୋଉ ସ୍ତ୍ରୀ ଲୋକ ପଠେଇ ପ ପାଠ ଯିଏ ପଢିନାହାନ୍ତି, ତାଙ୍କ ପିଲାଛୁଆ ସ୍କୁଲରୁ ଯାହା ସିଖିକି ଆସିଲେ ସିଏ ସେତିକି।
ହଁ ହଁ।
ଘରେ ଯଦି ଆପଣ ଟିକେ ଟିକେ ଆଉ ରିଭିଜନ କରି ଧରେଇଦେବେ ପାଠ ପିଲା ଛୁଆ ଗୁରା ପାଠ ଟା ଧରିବେ।
ହଁ।
ଏମିତିରେ ଯଦି ଝିଅ
ଆଜ୍ଞା, ସେ ତାଙ୍କ ତାଙ୍କ ଷ୍ଟାଣ୍ଡାର୍ଡ ସେ ଚାଲିଛନ୍ତି ଆଉ।
ଆଜ୍ଞା ସେ ତାଙ୍କ ତାଙ୍କ ଷ୍ଟାଣ୍ଡାର୍ଡ ସିଏ ଚାଲିଛନ୍ତି ଆଉ।
ହଁ, ଆଗକୁ ଦେଖାଯିବ କଣ କରୁଛି।
ଓହୋ ଆଚ୍ଛା ଆଚ୍ଛା। ଆଉ କଣ ଶିଖିଛନ୍ତି? ମାନେ ରୋଷେଇ ଭଲରେ ଆପଣ। ଭଲ ରୋଷେଇ କଣ କରନ୍ତି? ଏମିତି କି ଚିକେନ ହଉ ମଟନ ହଉ ତ କରୁନାହାନ୍ତି। ନନ୍ -ଭେଜ ନା ଆପଣ?
ଆଜ୍ଞ ନାଇଁ ନାଇଁ, ମଟନ ମୁଁ ଖାଏ କିନ୍ତୁ ଚିକେନ ମୁଁ ଛୁଏଁନି।
ଚିକେନ ତ ଖାଇବା କଥା ନୁହେଁ, ଚିକେନ ଟା ଭଲନୁହେଁ ସେଗୁଡା।
ନା, ମୁଁ ଛୁଇଁ ହିଁ ନାହିଁ।
ନାଇଁ ରୋଷେଇ କରିବା ପାଇଁ ଆପଣ କୋଉଟା ଭଲ ଲାଗେ। କୋଉ ଜିନିଷଟା ମାନେ ମାନେ ଆପଣଙ୍କର ଅତି ଯୋଉଟା କଲେ ହାତରେ ଯୋଉଟା ଖାଇବା ପାଇଁ ଭଲ ଲାଗେ ସ
ମୁଁ ଟୋଟାଲ ମତେ ଭଲ ଲାଗେ ଚା ମୁଁ ଯଉ କରେ ଚାଟେ ଦହିବରା ଏଗୁରାକ ମତେ ଭଲ କିନ୍ତୁ ଭାତ ତରକାରୀ ଏଗୁରାକ ମ ତେ ଭଲ ଲାଗେନି ମତେ।
ଆଜ୍ଞା ଆଜ୍ଞା, ନାଇଁ ଘରେ ଆପଣଙ୍କ ସ୍ବାମୀ ଆପଣଙ୍କ ହା
ମାନେ ବେଶୀ ମୋର ବେଶୀ ଭଲ ପାଆନ୍ତି ପକୁଡି ତାପରେ ଯୋଉ ଯୋଉ ଖେସାରୀ ପକୁଡି ଏ ସବୁ ଜିନିଷ ସୁବୁ ଛଣାଛଣି ଜିନିଷ ସବୁ ଭଲ
ଆଜ୍ଞା ଆଜ୍ଞା ଆଜ୍ଞା ଏ ଆପଣ ଆଣିକି ସେଥିରେ ମାନେ ଭଲ ପାରଙ୍ଗମ ଅଛନ୍ତି ଆଉ।
ଆଜ୍ଞା ନାଇଁ ସିଏ ବ କିି ନହ ଯେତେ ବନ୍ଧୁବାନ୍ଧବ ବି ଯିଏ ସିଏ ମାନେ କହିବେ କି କିଛି କରନା ଆମ ପାଇଁ ଟିକେ ଭଲ ତୁ ଯେମିତି ଚାହା କରୁ ଚାହା କରିଦେ, ଟିକେ ପକୋଡି କରିଦେ, ଆମେ ଖାଇବୁ।
ଆଜ୍ଞା। ଭଲ ଜିନିଷ ଯାହା ହେଉ ଆପଣ ଗୋଟେ ଭଲ ଜିନିଷ ଶିଖୁଛନ୍ତି। ଆଉ ଯୋଉ ପନିପରିବା ଯୋଉ ଲଗେଇଛନ୍ତି ବାଡ଼ିରେ ଆପଣଙ୍କର ଫଳ ଆସିଲାଣି ନା ଏବେ ଲଗେଇଛନ୍ତି ଷ୍ଟାର୍ଟିଂ?
ନାଇଁ ନାଇଁ ଏବେ ସବୁ ନୂଆ ଗଛ ଲାଗି ଏକା ହେଇନି, ସେ ସବୁ ଫଳ ଆଗରୁ ଦଉଛି। ଖରା ଦିନିଆ ଇଏ ଦଉଛି ଫଳ ଏବେ ସବୁ ନୂଆ ଫସଲ ଲାଗିବ ଯୋଉ ଜହ୍ନି ଟିକେ ଲାଗିବ କାକୁଡି ଟିକେ ଲାଗିବ। ଏଗୁଡା ସବୁ ଲାଗିବ ଆଉ ମୁଁ କାଲି ଏଇ ପହରଦିନ ଦିଟା ଫୁଲ ଗଛ ଲଗେଇଛି।
ଆଜ୍ଞା ଆଉ ବୁଲିବା ପାଇଁ କୁଆଡେ ଯାଇଥିଲେ ନା ନାଇଁ?
ହଁ ବୁଲାବୁଲି ତ ବର୍ଷକୁ ଥରେ ଆମେ ପିକନିକ କୁଆଡେ ଯାଉ ବୁଲାବୁଲି କରିବାକୁ ଆଉ।
କଉଠି କଉଠି ଯାଇଥିଲେ ଆପଣ ସବୁ?
ଥରେ ଯାଇଥିଲୁ ଦ ଦାରିଙ୍ଗୀ ବାଡି ଯାଇଥିଲୁ ତାପରେ ପଞ୍ଚଲିଙ୍ଗେଶ୍ଵର ହେରିକା ଯାଇଥିଲୁ, ଆର ବର୍ଷ ରାମ ମନ୍ଦିର ହେରିକା ଯାଇଥିଲୁ।
ଆଜ୍ଞା, ଆପଣ ଯୋଉଗୁଡା କହିଲେ ମୁଁ ସବୁ ଗୁଡା ଦେଖିଦେଇଛି ଆଗୁରୁ।
ଆଜ୍ଞା, ଆପଣ ପୁରୁଷ ଲୋକ କୁଆଡେ କୁଆଡେ ଆପଣ ପୁରୁଷ ଲୋକ କୁଆଡେ କୁଆଡେ ପେଳେଇବେ, ଆ ଆମେତ ସ୍ତ୍ରୀ ଲୋକ ଛୁଆ ପିଲାଙ୍କୁ ଧରିଲେ କୁଆଡେ ଯିବୁ।
ନାଇଁ ନାଇଁ ନାଇଁ, କିଏ କିହିଲା ଆପଣଙ୍କୁ ଦ ସ୍ତ୍ରୀ ଲୋକ ଜଣଙ୍କର ହେଲେ ବି କଣ ଯାଇପାରିବେନି ନା ଆପଣଙ୍କର ମନ ନାହିଁ ଯିବା ପାଇଁ, ନାଇଁ ଆପଣଙ୍କ ସ୍ବାମୀ ପିଲା ଛୁଆ ନେଇକି ଯିବେ? ବର୍ଷକୁ ଥରେ ଟୁୁର କରିବେ, ଯୁଆଡେ ଯିବେ ଠାକୁରଙ୍କ ଆ ଜୀବନରେ ଆଜ୍ଞା କଣ ଜୀବନରେ ଆଜ୍ଞା କଣ ଅଛି? କିଛି ନାହିଁ, ଥରେ ଯୁଆଡେଟେ ବୁଲି ଯାଇ ସେ ମନବରୁ ଆତ୍ମଶାନ୍ତି ମିଳିଯିବ।
ଆଜ୍ଞା।
ଆପଣ ଯାହା କହିଲେ ପଞ୍ଚଲଙ୍ଗେଶ୍ଵର ଯାଇଛିଏବଂ ଆମର ଦାରିଙ୍ଗୀ ବାଡି ଯାଇଛି। ଇଉ ଇଏରେ ଆମର ପୁରୀ ତ ଯାଇଛି ବହୁତଥର ଯାଇଛି ପୁରୀ।
ହଁ ମୁଁ ବି ସେଇ ବହୁତ ଥର ପୁରୀ ଯାଇଛି।
ଖିଚିଙ୍ଗ ଖିଚିଙ୍ଗ ଯାଇଛି।
ଆ ସିଆଡରେ ମୁଁ ଯାଇନୁ ତାପରେ। ଏବେ ଯାଇଥିଲୁ ଏଠିକି ଯୋଉ ଅ କଣ ଏଇ ଜଗତପୁର ଜଗତପୁର ଅଛିମ।
ସାରଳା ମାଆ।
ତା ଆଉ ଗୋଟାଏ ଅଛି।
ଆ ଯୋଉ ଆମର ଉଁ ସେଇଠି ତ ସଙ୍କଟ ବାସିନୀ ସାରଳା ଅଛନ୍ତି ଆଉ ଆମର। ବଳଦାମ ବଳରାମଜୀ ଜିଉ ଅଛନ୍ତି ଯୋଉ ମନ୍ଦିର।
ନାଇଁ ଆଉ ଗୋଟେ।
ଜଗତସିଂହପୁର ନା ଆପଣ କେନ୍ଦ୍ରାପଡ଼ା କଥା କହୁଛନ୍ତି?
ନାଇଁ ମ ଏଠି ଯୋଉ ଜ ଜଗତପୁର।
ଏ ଜଗତପୁର ଜଗତପୁର ତ ଆପଣଙ୍କର କହିଲେ ଆମର। ଯଉ ଆସୁଛି ଆଠ ଗଡ ଲାଇନ ତ ଆମର ଆସ୍।
ନାଇଁ ନାଇଁ ଏଇ ଜଗତସିଂହପୁରଣ ସାରଳା ଆଉ ଗୋଟେ ଠାକୁର ନାହାନ୍ତି?
ହଁ ଯେ। ସାରଳା ତ ଅଛନ୍ତି ସଙ୍କଟ ବାସନୀ ଆଉ ଆମର ଇଏ ଯୋଉ। ବଉଳ ଦେବଯି କଣ ଅଛନ୍ତି ଗୋଟିଏ ମନ୍ଦିର।
ହଁ ସେଏ ଯାଇଥିଲି ମୁଁ ମନେ ପଡୁନି ସେ ଠାକୁରଙ୍କ ନାଁ।
ସାରଳା ତାହେଲେ ଆଉ ଗୋଟେ କଣ କହୁଛନ୍ତି ମୁଁ ଏବେ ରିସେଣ୍ଟଲି ଯାଇଥିଲି ସେଠିକି। ମୋର ମନେ ବଡ ବଟ। ବଡ ବୃକ୍ଷ ଗଛଟେ ଅଛି ସେଇଠି ସେଇ ଜାଗାରେ ଆଉ ବତକ ଗୁଡେ ଅଛି।
ହଁ ସେଇଠି ଯେ କିନ୍ତୁ ମୋ ମନ ହିଁ ପଡୁନି।
ଆଚ୍ଛା ଆଚ୍ଛା ମୋର ବି ମୁଁ ଯାଇଥିଲି ରିସେଣ୍ଟଲି ଏଇ ତିନି ମାସ ତଳେ ଯାଇଥିଲି ଗୋଟେ ସାଙ୍ଗ ବାହାଘର ସେଠିକି। ଯାଇଥିଲି ସେଇ ବୁଲିବାକୁ ଯାଇଥିଲି ମୋର ମନେ ପଡ଼ୁନି।
କଣ ଗୋଦ୍ଦାବରୀ କି କଣ କେଜାଣି ସେଇଟା ମୋର ମନେ ପଡୁନି।
ମୋର ବି ମନେ ପଡୁନି ସେଟା ମୁଁ ଯାଇଥିଲି ଏବେ।
ନା ପାଟି ଜୀବରେ ହଲ ହଲ ହଉଚି କିନ୍ତୁ କହିହଉନି।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ପଚାରିକି ଏଇଟା କହିଦେବି ନିଶ୍ଚୟ ଦେଖିବ କଉଠିକି ଯାଇଥିଲି।
କିନ୍ତୁ ମୁଁ ବି ମାନେ ଇଏରେ ରହୁଛି।
ଆଜ୍ଞା ସେଇଠୁ ସେଇ ମନ୍ଦିରଠୁ ସାରଳା ମନ୍ଦିର ଟା ଜମା ଚାରି ପାଞ୍ଚ କିଲୋମିଟର।
ହଁ ହଁ ହଁ।
ଉଁ ହୁଁ ଯାଇଥିଲି ସେଠିକି ମୁଁ।
ହଁ ମନପଡ଼ୁନି ସିନା ଠାକୁରଙ୍କ ନା।
ଆଜ୍ଞା, ହଉ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା ମତେ। ଜୟ ଜଗନ୍ନାଥ।
ଆଜ୍ଞା। ହାଲୋ।